ହ୍ୟାଲୋ, ହଁ ଜୟଗୁରୁ।
ହାଲ୍, ହାଲୋ।
ହଁ ଜୟଗୁରୁ।
ହ୍ୟାଲୋ।
ହ୍ୟାଲୋ ଶୁବୁନି।
ହ୍ୟାଲୋ।
ହ୍ୟାଲୋ।
ତୋର ନେଟୱାର୍ ପ୍ରୋବ୍ଲେମ ରହୁଛି ବଧେ।
ହ୍ୟାଲୋ।
ହ୍ୟାଲୋ କଥା କ୍ଲିୟର ଆସୁନି। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁବୁନି।
ହ୍ୟାଲୋ ଆଜି ପାଗ ଯୋଗୁ ବୋଧେ ନେଟୱର୍କ ପ୍ରୋବେଲେମ୍ ରହୁଛି ଆଉ।
ମତେ ତ ସବୁ ଶୁଭୁଛୁ ତମ କଥା।
ହ୍ୟାଲୋ।
ହ୍ୟାଲୋ।
ହଁ କ୍ଲିୟର ଶୁବୁନି।
ମତେ ଆଉ ମତେ ତ ସବୁ ତମ କଥା ଶୁଭୁଚି।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ତ? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ଶୁବୁନିକି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ନେଟୱାର୍କ ପ୍ରୋବ୍ଲେମ ରହୁଛି ବୋଧେ କ୍ଲିଅର ଶୁବୁନି ଆଉ ହ୍ୟାଲୋ।
ତାବାର ଅଛି। ହ୍ୟାଲୋ।
ହ୍ୟାଲୋ।
ଶୁବୁନି?
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଶୁବୁନି?
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ଶୁଭୁନି କିଛି କଥା
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।